ହୁଁ କଣ କରୁଛ?
ନାଇଁ, ଏ ରୋଷେଇ ଚାଲିଛି ଆଉ। କାନ ନା ମୁଁ ରୋଷେଇ ଚାଲିଛି। ଏତେ ସକାଳୁ କଣ ଖାଇବା ହେଲାଣି। ଗାଧୁଆ ହେ ଗାଧେଇକି ଠାକୁର ପୂଜା କରି ରୋଷେଇ ଚାଲିଛି।
ହଁ, ଆଉ। ଏ ବସିିଚି ଘରେ ହୁଁ
ରୋଷେଇ
ରୋଷେଇ ହେଇନି କିଛି ଜହ୍ନି ବୋଇତାଳୁ ଫୁଲ ଭଜା ହେବ
ହୁଁ। ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆମର ସେମିତି ତରକାରୀ ହବ। ଏବେ ତ ରୋଷେଇ ସାରି ଦେଇଛି। ଖରା ବେଳକୁ ରୋଷେଇ ପାଇଁ ତ ମୁଁ ଡାଲି ଆଳୁ ଭର୍ତା ଆଉ ଜହ୍ନି ତର